ଅଫ
ହ୍ୟାଁ
ହଁ। କଣ କରୁଛନ୍ତି?
କିଛି ନାହିଁ ବସିଛନ୍ତି
ହୁଁ ହ କଣ ଖାଇଛନ୍ତି ସକାଳୁ?
ସକାଳୁ ଜଳଖିଆ ବର୍ଷା ହେଉଛି ତମ ଆଡ଼େ?
ହଁ ହଁ ବା ବର୍ଷା ତ ଲାଗିଛି ପରଦିନ ଠୁ ହୁଁ ଆଉ ଆପଣଙ୍କଆଡେ
ହଁ ବର୍ଷା ତ ହଉଛି ଦି ତିନି ଦିନ ହେଲା
ହଁ ବା ଆପଣଙ୍କ ଘର କୋଉଠି ହଁ ଓହୋ ଆଉ
ଆପଣଙ୍କର।
କଣ ପଢୁ ଉଁ ଭୁବନ ଭୁବନ ଯେ ଢେଙ୍କାନାଳରେ ପଢୁଛି। ପ୍ଲସ୍ ଥ୍ରୀ।
ହ ହ
ଆପଣ କଣ ପଢୁଛନ୍ତି।
ମୋର ଗ୍ରାଡ଼୍ୟୁଏସନ୍ ସାରିଲ।
ଓହୋ।
ଏବେ କଣ କରିବେ ଭାବିଛନ୍ତି।
ବ୍ୟାଗ କିଛି ନାହିଁ ବସରେ ଆଉ
ଓଁ ହୋ। ଆଉ ଆଜି ଖରା ବେଳେ କଣ ଖାଇବା ହେଇଛି।
ସେ
ହେଇନି କି।
କଣ କରୁଛନ୍ତି।
ହୁଁ ହୁଁ ଆଉ ଆପଣ ଗ୍ରାଜୁଏସନ୍ କୋଉଠି କରିଥିଲେ।
ପିଙ୍ଗୁଆ।
ଓ ହୋ ପେଙ୍ଗୁଆ।
ଆଜ୍ଞା।
ହୁଁ ହୁଁ। ଆଉ ଆପଣଙ୍କର ଏମ୍ କଣ କଣ କରିବେ।
ଟିଚର।
ଓହୋ ବିଇଡି କରିବେ ବଧେ ଆପରେ।
ଆଚ୍ା
ହୁଁ ହୁଁ। ଘରେ ସବୁ କିଏ କିଏ ରୁହନ୍ତି।
ହମ ସୁ ବାପା ମାାମମା ଦାଦା କୁେ ସମସ୍ତ
ଓହୋ ଜଏଣ୍ଟ ଫ୍ୟାମିଲ ଓହୋ। ହ ଆଉ ଆଜି କଣ ଆମିଷ ନା ସାଧା।
ସାଧା।
ଖାଉନାହାନ୍ତି କି ରବିବାର।
ନାଇଁ।
ହୁଁ ହୁଁ। ଆଉ କେନ୍ ଜାଇଁଲେ ଆବିଷରେ।
ଦେବସ୍ମିତା ମ୍ୟାମ୍ ସେ ହେଉଛି
ଓହୋ।
ଘ ଘରୁ
ଆଉ ହଷ୍ଟେଲ। ଯାଇଥାନ୍ତି ତ କାଲିଠୁ ଯାଇଥାନ୍ତି ଯେ ମାନେ କଣ? ମୁଁ ଘରେ ଅଛି।
ଓ ହୋ
ହଁ ଯାଇଥାନ୍ତି ଘଷ୍ଟେଲ ଯେ ସେ ତ ବର୍ଷା ହଉଛି କାଲିଠୁ କାଲି ଯାଇଥାନ୍ତି। ଆଜି ବର୍ଷା ହେଉଛି କେମିତି ଯିମି।
ହୁଁ
ଆଉ ରଜ କେମିତି କଣ କଟିଲା ଆପଣଙ୍କର?
ଭଲ ବୁଲାବୁଲି କଲୁ ଆଉ।
ଉଁ ହୁଁ। ଆଉ ଆପଣଙ୍କ ଆଡ଼େ କଣ ଫେମସ୍?
ଆମ ଆଡେ ଲକ୍ଷ୍ମୀ ପୂଜା ଗଣେଶ ପୂଜା।
ବୁଲନ୍ତି ନା।
ହଁ।
ଉଁ ହୁଁ। ଆଉ ଖାଇବା କଣ ?
କଣ କହିଲେ?
ଖାଇବା କଣ ଫେମସ୍?
ବରା
ଅ ହ ଖାଇଛନ୍ତି ପ୍ରସିଦ୍ଧ ବରା?
ହଁ।
ଉଁ ହୁଁ। କେଉଁଠି ପ୍ରାଇଭେଟ୍ ରେ ପଢ଼ୁଥିଲେ ନା? ଅଟୋନୋମିସ୍
ପ୍ରା ପ୍ରାଇଭେଟ୍।
ଓ ହୋ କୋଉଠି କରିଥିଲେ କି ପ୍ଲସ୍ ଥ୍ରୀ?
ଲିଙ୍ଗୁଆ
ଓ ହୋ ପିଙ୍ଗୁ
ଢେଙ୍କାନାଳ ତ ଭଲ ଭଲ କଲେଜ ଅଛି କଲେନି?
ଘର ପାଖରେ ତ କଲୁ
ଉଁ ହୁଁ। ଣଙ୍କ ଆଡେ ବର୍ଷା ହୋଉଛି ନା ଛାଡିଲାଣି ଟିକେ?
ବର୍ଷା ଏଇନା ଟିକେ ଛାଡିଚି ଟିକେ ଟିକେ ପକଉଛି ଆଉ।
ଅ ହୋ ଆଉ ଏବେ କଣ କରୁଥିଲେ?
ଏବେ ଜଷ୍ଟ ଗାଧେଇକି ଆସିକି ବସିଛି ‌ ତା ପରେ ଉଁ ଦେବସ୍ମିତା ମାମ୍ ଫୋନ୍ କଲେ ମୁଁ ପା ଆଗରୁ କରିନଥିଲି ଏଇଟା ମୋ ଫାଷ୍ଟ କଲ୍?
ଉଁ ହୁଁ ହୁଁ ଉଁ
ଆପଣ କେମିତି ଏଇଟା ଜାଣିଲେ।
ଓ ହୋ ଆଚ୍ଛା।
ଆପଣ କେମିତି ଜାଇଁଲେ?
ଏ ବିଷୟରେ
ହଁ।
ହଁ ଇଏ ଆମ ଗାଁ ରେ ତ ଏଇଟା ସେ ଯିଏ ଅଛନ୍ତି। ବୁଝୁଛନ୍ତି ଇଏ କରୁଛନ୍ତି ସେ ମେମ୍ ଯିଏ ସିଏ ଆମ ଗାଁ ରୁ। ଉଁ ସେଥିପାଇଁ ଜାଣିଲି ଜାଣି ଦେଲି ଆଉ। ମୁଁ ବି କରୁଛି ଏ ଦି ତିନି ଦିନ ହବ କରୁଛି ଆଗରୁ କରିନଥିଲି।
ଆମେ ତ ଆଜି ଫାଷ୍ଟ ଆଉ।
ଉଁ ହୁଁ କରିଲେଇକି ସାରିଦେବେ ଆଉ।
କଣ କହିଲେ?
ମୁଁ କହିଲି କରିଦେଇକି ସାରିଦେବେ ଆଜି ଭିତରେ ଯେତିକି ହବ। ଜଣଙ୍କୁ ତ ପା ପାଞ୍ଚଟା କଲ କରିପାରିବ। ମୁଁ କହିଲି ଜଣଙ୍କୁ ତ ପାଞ୍ଚଟା କଲ୍ କରିପାରିବ।
ଉଁ ହୁଁ।
ହୁଁ। ପଢ଼ାପଢ଼ି ତାହେଲେ ସଇଲାଣି ଏବେ କିଛି ଭାବି ନାହାନ୍ତି କଣ କରିବେ?
ନାଇଁ।
ଉଁ ହୁଁ।
ଭୁବନେ ଏ ବର୍ଷ ଗଣେଶ ପୂଜା କେମିତି ଅଛୁ।
ହଁ ଭଲ ହୁଁ ହୁଁ ଏଥରକ ତ ହେଇଥିଲା ରାମ ମନ୍ଦିର ହେଇଥିଲା।
ହଁ।
ହୁଁ ଆସିଥିଲେ ଦେଖିବାକୁ ନା ଆସିନାହାଁନ୍ତି?
ହଁ ହଁ ଯାଇଥିଲୁ।
ହୁଁ ବହୁତ ଭିଡ ଏ ବର୍ଷ ହବ ବା। ଏ ବର୍ଷ କହୁଥିଲେ ତ ହବ ବୋଲି କଣ ସେଟା? ମନେ ପଡୁନି। ମନେ ପଡୁନି କଣ ଗୋଟେ କହୁଥିଲେ କରିବେ ବୋଲି ଏଥରକ। ଗଣେଶ ପୂଜା ଏଇଠି ଫେମସ ଏଇଠି ଆଉ। ଉଁ ଏକାଥରେ ଭିଡ ହୁଏ କୋଡିଏ ପଚିଶଟା ଏକାଥମୋନେ ବୁଲିବ ମାନେ ତିନି ଘଣ୍ଟା ନ ବୁଲିଲେ ତମେ ଦେଖିପାରିବନି ସବୁ।
ହଁ ବା।
ହୁଁ। ଆପଣ କେମିତି ଫ୍ୟାମିଲି ସହ ଆସିଥିଲେ ନା ସାଙ୍ଗମାନଙ୍କ ସହିତ ଆସିଥିଲେ ବୋଲି।
ଫ୍ୟାମିଲି ଯାଇଥିଲେ।
ଓ ହୋ।
କଣ କରୁଥିଲେ ଏବେ?
ଏବେ ହେଇ ବସିଛି କରୁଚି ଆଉ ବସିକି ଆଉ ହୁଁ।
ଅଁ
ତମ ପାଖକୁ କଣ ପଇସା ଆସିଚି ନା କିଛି ଆସିନି?
କଣ କହିଲେ?
ମୁଁ କହିଲି ପେମେଣ୍ଟ କିଛି ଆସିଛି ନା ଆସିନି?
ନାଇଁ ଏଇଟା ତ ଫାଷ୍ଟ।
ହଁ କାଇଁ ଆଗରୁ କରୁ ନଥିଲେ?
କାଲି ଗ୍ରୁପରେ ମତେ ଜଏନ୍ କଲେ।
ଓ ହୋ ଆଚ୍ଛା।
ଆଗରୁ ତାହେଲେ ଜାଣିନଥିଲେ ଏ ବିଷୟରେ?
ନାଇଁ କହିଥିଲେ ଯେ ତିନି ଚାରିଦିନ ପୂର୍ବରୁ କହିଥିଲେ କିନ୍ତୁ କାଲି ହଉଛି ଆଡ କଲେ ଗ୍ରୁପ
ଓହୋ।
ତାପରେ ଆଜି ମୁଁ ମ୍ୟାମ୍ କହି ଫୋନ୍ କଲାଠାରୁ ସେ ଏମତି କଲେ।
ଆଜି ତ ସରିଯିବ କହୁଥିଲେ ଏ କଲ୍ ଇଏଟା। ହୁଁ ଆଛା ଯେତିକି ପାରିବେ ଏତିକି କରିଦେବେ ନହେଲେଣିି ଆଉ। କିଛି ନୂଆ ଟ୍ୟାକ୍ସ ଆସିଛି ନା ଆସିନି।
ନାଇଁ ଆସିନି।
ଉଁ ହୁଁ। ସେ କେତେବେଳେ ଉଠୁଛନ୍ତି?
ସକାଳ ଛଅ ଟା।
ଆ ହା। ଉଠିକି କଣ କରନ୍ତି ଏକ ଏକ୍ସରସାଇଜ୍ ଫେକ୍ସରସାଇଜ କରନ୍ତି ନା କରନ୍ତିନି?
କଣ କହିଲେ?
ମୁଁ କହିଲି ଯୋଗ ଏକ୍ସରସାଇଜ କରନ୍ତି ନା କରନ୍ତିନି କିଛି।
ନାଇ କରେନି।
ହଁ ହଁ।
ତମେ?
ହଁ ସେମିତି କରେ ଆଉ ଘର ସବୁ ଭଲ।
ହଁ ସବୁ ଭଲ।
ହୁଁ ହୁଁ। କଣ ବାହାରକୁ ବାହାରୁଛନ୍ତି ବର୍ଷାଦିନରେ ନା ବାହାରୁ ନାହାନ୍ତି।
କଣ କହିଲେ?
ମୁଁ କହିଲି ବାହାରକୁ ବାହାରୁଛନ୍ତି ନା ବାହାରୁ ନାହାନ୍ତି।
ହଁ ବର୍ଷା ହଉଛି କୁଆଡେ ଯାଇ ହଉନି।
ହଁ ବା। ଗାଧେଇ ସାଇଲେଣି ତାହେଲେ।
ତମେ ଗାଧେଇ ନ କି?
ନା ଗାଧେଇନି।
ବର୍ଷା ତ ହଉଛି ବର୍ଷା ସାରିଲେ ସିନା ଯିବ।
ହଁ। ଲାଇନ ବି ନାହିଁ ନା ଲାଇନ ତ ଥିଲେ।
ନାଇଁ ଅଛି ଇଆଡ଼େ ମୁଁ।
ଉଁ ହୁଁ। ନାଇଁ ଢେଙ୍କାନାଳ କଣ କଟେ କିି ସେଇ କଟେ ଲକ୍ଷ୍ମୀ ପୂଜା ବେଳକୁ ସେ ଯାହା କଟେ।
ହୁଁ।
ସେଇ ଟାଇମରେ ପାର୍କର୍ ଯାହା ହୁଏ ସେ କରନ୍ତି। ନହେଲେ କାହିଁ ଢେଙ୍କାନାଳ ତ ମୁଁ ହଷ୍ଟେଲରେ ଥିବ ତ ସେଇ ଲାଇଟିଙ୍ଗ ଟିକେ ହବ ସେଇ ସେ ଟିକେ ସମୟ କାଟିବେ ତାପରେ କମିଲା ପରେ ସାଙ୍ଗେସାଙ୍ଗେ ଦେଇଦିଅନ୍ତି ଲାଇଟ।
ହୁଁ।
ଆଉ ପ୍ଲସ୍ ଟୁ କଉଠି କରିଥିଲେ?
ପ୍ଲସ ଟୁ ବି ସେହି ଗୋଆରେ।
ଅଁ ହଁ।
ତମେ?
ମୁଁ ପ୍ଲସ୍ ଥ୍ରୀ କରିଥିଲି ଜାଭିୟରରେ।
ହୁଁ।
ଆଉ କଣ କରିବେ ଏବେ?
ଏବେ ଦେଖିବା କଣ କରିବା ଆଉ? ରଜକୁ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ନା ନାଇଁ।
ନା ସେ ଗାଁରେ ତ ରଜ ଉତ୍ସବ ହେଇଥିଲା ସେଇଠି ବୁଲୁଛି ଆଉ ସେତ ବର୍ଷା ହଉଛି ଖରା ହଉଛି ଏମତି ଜୋର ଗରମ ହଉଥିଲା। କୋଉ ବୁଲି ହେଲା ଭଲସେ?
ହୁମ।
ଆପଣ?
ହଁ ଯାଇଥିଲି ବୁଲି।
ଉଁ ହୁ ଗାଁ ରେ ହଉଥିଲା ନା କିଛି ହେଇନି?
ହଁ ଗାଁ ରେ ହୁଏ।
ହ ହ। ହଉ ଆପଣ କଣ କରନ୍ତୁ ଆଉ ହଉ।